ହ୍ୟାଲୋ।
ହ୍ୟାଲୋ।
କଣ କରୁଛ?
କିଛି ନା ଏଇଠି ଏଇ ଆମ ବହି ପହର ମୁ ଟିକେ ମୋର ରଖୁଥିଲି ସାଇଜ କରି ତ।
ପଢୁଥିଲ ନା କଣ?
ନା ମୁଁ ଅନଲାଇନରେ ଆଡ଼ମିସନ କରିଛି ତ ସେ ଅନଲାଇନରେ କ୍ଲାସଉ ଥିଲା ସରିଲା ଗୋଟେ ପୂର୍ବପରୁ ତ ଏଠି ବସିଥିଲି ସେ ବହିରେ ସବୁ ରଖିନଥିଲି ତ ସେଠି ରଖିଦଉଥିଲି ଆଉ।
ଆଚ୍ଛା ଆଚଛା।
ହୁଁ।
ଆଉ ସବୁ ଭଲ?
ହଁ ସବୁ ଭଲ ସେମତି।
କଣ ଖିଆପିଆ ହେଇଛି ସନ୍ଧ୍ୟା ବେଳେ?
ସନ୍ଧ୍ୟାବେଳେ କଣ ଖାଇଛି ମିଠା, ମିଠା ଖାଇଛି।
ଏବେ ସନ୍ଧ୍ୟା ହେବାକୁ ଜଷ୍ଟ ଅଧଘଣ୍ଟେ ଘଣ୍ଟାଏ ହେଇନି କଣ ଖାଇଛ ସେଟା ବି ଜାଣିନ।
ଆରେ ମିଠା ଖାଇଥିଲି ତ କିଛି ଖାଇନି ଏ, ଯେ ଆଉ ସେମିତି ଖାଲି ମିଠା ଖାଇଥିଲି।
ଆଚ୍ଛା। ହୁଁ, ଏମିତିରେ ବି ସୋମବାର ତ ଭେଜ୍ ହିଁ ଖାଇବ ନନଭେଜ୍ ତ କିଛି ଖାଇପାରିବନି।
ମୁଁ ଏମିତିରେ ହିଁ ଭେଜ୍ ଖାଏ, ମୁଁ କିଛି ନନଭେଜ୍ ଖାଏନା। ମୁଁ ଭେଜ୍
ମାନେ କଣ ନନଭେଜ୍ ବେଶି ଖାଅନି?
ଟୋଟାଲ ନନଭେଜ୍ ମୁଁ ଖାଏନି।
ଛାଡ଼ି ଦେଇଛ?
ହଁ ଏବେ ନୁହେଁ, ମୁଁ ସ୍କୁଲ୍ ଟାଇମ ରୁ ଛାଡିଲିଣି।
ଉଁ, ହଁ ଏମିତି କଲେ, ଅଁ, ଯିଏ ତ ଖାଆନ୍ତିନି ଆରମ୍ଭରୁ ଖାଆନ୍ତିନି, ନହେଲେ ମାନେ କଣ କୋଉ ମାନେ କୋଉ ଧର୍ମ ଫର୍ମ ଇଏକୁ ଯାଇଛ କି ନା କଣ?
ନା ମାନେ ଏମିତି ବୋଉ ଖାଇଲାନି ତ, ତାପରେ ଘରେ ପସିଲାନି ପସିଲାନି ତାପରେ ମୁଁ ଖାଇଲିନି ଆଉ।
ଘରେ ବି କେହି ଖଆନ୍ତିନି?
ନାଇଁ କେବଳ ବୋଉ ଖାଏନି, ତାପରେ ମୁଁ ଆଉ।
ବାବା, ଭେଜ୍ ରେ କଣ ଖାଅ? ମାନେ ପସନ୍ଦ କଣ ସବୁ ଏମତି?
ଭେଜ ରେ ସବୁ ମୋତେ ଟିକେ ଏଁ ପନିର୍ ତ ଭଲ ଲାଗେ। ମାନେ ମୋତେ ଯାହା ଭଲ ଲାଗେ କିନ୍ତୁ ଆଁ, କଣ
ଭେଜ୍ ବାଲାଙ୍କ ପାଖରେ କିଛି ଅପସନ୍ ବି ନାହିଁ ନା। ଯାହା ତ ଖାଲି ସେ ପନିର୍ ଆଉ ମସରୁମ୍ ନା।
ହୁଁ, ହଁ, ହଁ, ସେଟା ତ ଗୋଟେ କଥା, କିନ୍ତୁ ଅଛି ବହୁତ ସାରା। କିନ୍ତୁ ଆମକୁ କଣ ଲାଗେ ନା ପନିର୍ ବ-ସେଇଟା ଟିକେ ବେଶ ସେଇଟା ସମସ୍ତେ କରିପାରନ୍ତି ତ ସେଇଥିପାଇଁ।
ହ
ନାଗେ କି ପନିର୍ ମସରୁମ୍।
ହଁ କହୁନ କୁହ।
ସେଇ ମସରୁମ୍ ମସଲାଟା ମୋତେ ବେଶୀ ଭଲ ଲାଗେ।
ଭଲ ଲାଗେ। ମାସରୁମ୍ ମସଲା ଭଲ ଲାଗେ ନା ଚିଲ୍ଲି ଭଲ ଲାଗେ?
ଏ ହେ କଣ?
ମସରୁମ୍ ମସଲା ଭଲ ଲାଗେ ନା, ଚିଲି ଭଲ ଲାଗେ?
ମୋର ମସରୁମ୍ ଉପରେ ଯାହା ଅଂଶ ଭଲ ଲାଗେ ମସରୁମ୍ ଭଜା ଭଲ ଲାଗେ, ମସ ସରୁମ୍ ଅଁ, ମସଲା ଭଲ ଲାଗେ, ମସରୁମ୍ ଚିଲ୍ଲି ଭଲ ଲାଗେ, ସବୁ ମସରୁମ୍ ର ସବୁ ଭଲ ଲାଗେ।
ଆଚ୍ଛା। ଏ ଏମିତିରେ ବି ଭେଜ୍ ରେ ବି ଅଛି ଭଲ ଭଲ ଆଇଟମ୍ ସବୁ ଅଛି।
ଆଉ ମୋତେ ହଁ ଆଉ ଚିଲ୍ଲି କୋବି ଟା ବି ଭଲ ଲାଗେ। ଚିଲ୍ଲି ମସୃମ୍ ସେଟା ତ ଭଲ ଲାଗେ।
ହୁଁ, ସିଏ ବି ଗୋଟେ ତୁମ ଦୁଃଖର ସାଥି ଗୋଟେ।
ନାଇଁ ଦୁଃଖ ତ ଜମା ନୁହେଁ।
ହଁ ହଁ ଦୁଃଖ ହଁ ହଁ ନନଭେଜ୍ ଖାଉଛନ୍ତି କିନ୍ତୁ ବାଧ୍ୟ ହେଇକି କୋଉ ଦିନ ଭେଜ୍ ଖାଇବାକୁ ପଡିବ। ସେଇଦିନ ହିଁ ତା ଙ୍କ ଦୁଃଖର ସାଥି ହଁ ଠିକ କଥା, ତୁମେ ତ ପୁ-ପିଓର୍ ଭେଜିଟେରିୟାନ୍ ହନା ତୋମର ଆଉ କଣ ମାନେ ଖାଇବା, ହଁ ଖାଇବାରେ କିଛି ଇସୁ ହିଁ ନଥିବ।
ହଁ ଇସୁ ନାହିଁ, କିନ୍ତୁ ଏଇଆ ପନିପରିବାରେ କିଛିଟା କିଛିଟା କିଛିଟା ମୁଁ ପ୍ରାୟ ଜିନିଷ ଖାଏ। ଖାଲି ଗୋଟେ ଗୋଟେ ଜିନିଷ ଏମିତି ଖାଏନି ଆଉ।
କିନ୍ତୁ ଆଉ ଗୋଟେ କଥା ଜାଣିଚ ନା, ମାନେ ହଁ ଗୋଟେ ଟାଇମ୍ ଥିଲା। ମାନେ ମାଛ ମାଂସ ବହୁତ ରେଟ ଥିଲା ତ ପ୍ରାୟ ଟାଇମ ସମସ୍ତେ ଭେଜ ଖାଆନ୍ତି କେତେବେଳେ କେମତି ଓକେଜଗ୍ନାଲୀ ଗୋଟେ ଆଇଁଷ ଖାଆନ୍ତି। କିନ୍ତୁ ଏବେକା ଟାଇମରେ ପନିପରିବା ଏତେ ରେଟ୍ ଯେ ତୁମେ ଡେଲି ମାଛ ମାଂସ ଖାଇବ ପଛେ ତମର କମ୍ ଖର୍ଚ୍ଚ ହବ କିନ୍ତୁ ପନିପରିବା ନେଇ ଆସିବ ତମେ ଆଣିଥିବ ଟଙ୍କା ପାଞ୍ଚଶହ ଛଅଶହ ଟଙ୍କାରେ ଆଣିଥିବ ଦି ଦିନ ତିନି ଦିନ ଯିବନି।
ହୁଁ ହୁଁ। ହଁ ହଁ ସେବୁ ତ ଠିକ କାହିଁକି ନା ଏବେ ଉ କଣ କହିଲ ଏବେ ହ ପନିପରିବା ରେଟ କିନ୍ତୁ ପ୍ରା ମୁଁ ଦେଖିଲି ଯେତେବେଳେ ପ୍ରାୟତଃ ଲୋକ ଏବେ ହଉଛି ଉ ବେଶୀ ଖାଉଛନ୍ତି ଭେଜ।
ଭେଜ ନା ହଁ ମାନେ ଏବେ ଗୋଟେ ଟ୍ରେଡିସନ ହେଇଗଲାଣି ମାନେ ନ ନନ୍ ଭେଜକୁ ଛାଡିକି ସବୁ ଭେଜ ଆଡକୁ ଧରେ ଧୀରେ ଗଲାଣି ଗୋଟେ୍ ଟ୍ରେଡିସନ ହେଇଲାଣି ଏ ଭେଜ ଟା।
ହୁଁ ହୁଁ ଭେଜ ହଁ।
ଏ ଠାକୁର ଇଏ ସିଏ ମାନେ ସବୁୁ ଧର୍ମ ଇଏ ସିଏ ନେଇକି।
ଦେ ତ ଦୀକ୍ଷା ତ ବହୁତ ସାରା ଏବେ ବାହାରିଲାଣି କିଏ କୋଉ ଦୀକ୍ଷା ନଉଛି ଇଏ ସିଏ। ସେତକା ଛାଡୁଛନ୍ତି ଅଧା ଲୋକ ତାପରେ ଅଧା ଲୋକ ମାନେ କିଛି ଟା ଯେମିତି ସେମିତି ଦେ ରଖିକି ଏ ଘୃଣା ଆସିଯାଉଛି ଗୋଟେ ଖାଉନାହାନ୍ତି ଆଉ କିଛିଟା ଲୋକ ଏମିତି ସବୁ ଆଉ ଏବେ ବହୁତ ମୋଟି ମୋଟିଭେସନାଲ ଆଶୁଛି ସବୁ ଭିଡିଓ। ସବୁ ଆଇଁଷ ଛାଡିବା ପାଇଁ ନନଭେଜ ଛାଡିବା ପାଇଁ। ତାକୁ ବି ଦେଖିକି ଅଧା ଲୋକ ଖାଉନାହାନ୍ତି ଏମିତି ସବୁ ଆଉ।
ଯୋଉ ମାନେ ସବୁ ବାବା ଇଏ ଟାଇପ ର ସବୁ ଅଛନ୍ତି ଯୋଉମାନେ ସବୁ କହୁଛନ୍ତି ଏମିତି ଏମିତି ଖାାଉନି ଏ କରନି ସେ କରନି ତ ସେଇମାନଙ୍କୁ ଦେଖିକି ଗୋଟେ
ହୁଁ ହୁଁ।
ମୁଁ ବି ମଝିରେ ବହୁତ ଟାଇମ ଟ୍ରାଏ କରିଥିଲି କମେଇଦେବି କମେଇଦେବି ବୋଲି ପାଖାପାଖି ଛାଡି ଦେଇଥିଲି ବୋଧେ ବହୁତ ଟାଇମ ହବ କିନ୍ତୁ ପୁଣି ଥରେ ଯେତେବେଳେ ବାଇଚାନ୍ସ ପାଟିରେ ବାଜିଗଲା ସେ ପୁରୁଣା ଟେଷ୍ଟ
ସେଇଟା ଗୋଟେ ଲୋଭ ଆଣି ମାନେ ଗୋଟେ ଆ ଗୋଟେ ରହିଛି ଆଉ।
ହୁଁ ହୁଁ ହୁଁ।
ଛାଡ଼ି ପାରନ୍ତିିନି ଜମା, ଛାଡି ପାରନ୍ତିିନି ଆଉ।
ହୁଁ ହୁଁ ହୁଁ ଆଚ୍ଛା। ତମେ ମାନେ ରୋଷେଇ ଆସେ ନା ତମକୁ?
ହଁ ଆମକୁ ନନଭେଜରେ ତ କରେନି ଆଁ ମୁଁ ଭେଜ୍ ର ହିଁ କରେ ତ
କିନ୍ତୁ ନନଭେଜ ଆସେ ନା ଆସେନି କରି ଆସେ ନା ଆସେନି?
ମାନେ ହଁ ଆସେ ଏମତି ନୁହେଁ ତ ଯେମିତି ତରକାରୀ ଫରକାରୀ କଷିକି କରାହେଉଛି ସେମିତି ହିଁ କରାହବ ଟିକେ ଅଧିକ ଟାଇମ ଲାଗିବ ଏୟା ଆଉ। ହୁଁ।
ଆଚ୍ଛା ଖାଅନି ଠିକ ଅଛି ଖାଅନି କିନ୍ତୁ ଯେତେବେଳେ କର ସେତେବେଳେ ଏମିତି ମନ ଭିତରେ କିଛି ଆସେନି କି ଯେ ଗୋଟେ ମାଂସ ମୁଁ କରୁଛି କି ମାଛ ମୁଁ କରୁଛି ଏବେ।
ମାନେ କରୁଛି ମାନେ ବୁଝିପାରିଲିନି
ନାଇ ଦେଖ ତୁମେ କହୁଚ କହିଲ ନା ଏବେ କି ଯେ ଏ ମାନେ ଯୋଉ ପଶୁ ପକ୍ଷୀ କି ମାରିକି ଖାଇବା କଥା ନୁହଁ ଇଏ କରିବା କଥା ନୁହଁ ଦୟା ଲାଗିବ ଇଏ ଲାଗିବ ସେଇ ଯୋଉ କଥା ଯୋଉ ଏବେ କହିଲ।
ହୁଁ।
ତାଙ୍କରି ସେଇ ଯୋଉ ଇଏଟାକୁ ଯେତେବେଳେ କରୁଥିବ ଯେତେବେଳେ ସେତେବେଳେ
ସେ ହଁ। ସେଇ ଏ ଏମିତି ହେଇଛି ମୁଁ ତ କରେନି ମତେ ସେଇଥିପାଇଁ ମତେ କରିବାକୁ ଇଛା ହୁଏନି। କି କାହା କରିବୁ ପାପ ହବ ଏଇ ହବ ମାଇଣ୍ଡରେ ବହୁତ ସାରା ଜିନିଷ ଆସେ ସେଇଥିପାଇଁ ମୁଁ କରେନି। ଆଉ ଯେତେବେଳେ କରିଛି ଠାକୁରଙ୍କୁ ଡାକିକି କରିଛି। ଯେଉଁ ଯେତିକି ଟାଇମ୍ କରିଛି ମୁଁ ଛାଡ଼ିବା ପରେ। ଟାଇମ୍ କରିଛି କରିକି କରିଛି ଆଉ ତାପରେ ସେଇଥିପାଇଁ ମୁଁ ପ୍ରାୟ ଟାଇମ୍ କରେନି ବିି। ଉଁ ଜେଜେମା ଅଛନ୍ତି ସିଏ କରେ। ଆଉ ମୁଁ
ସ୍ଵାମୀ, ଶାଶୁ, ଶଶୁରଙ୍କୁ କରିକି ଖୁଆବାକୁ ପଡିଅ ନା।
ଆ ସେଥିପାଇଁ ଦେଖିକି ମ୍ୟାରେଜ କଥା ସେ ସେପର୍ଯ୍ୟନ୍ତ ମୁଁ କହି ତ ପାରିବିନି ଆଗକୁ କଣ ହବ କଣ ନାହିଁ ମାନେ ମୁଁ କହୁଛି ଏବେ କିନ୍ତୁ ଆଗକୁ ହଁ ମୁଁ କଣ ନାହିଁ ସେ କଥା କହିପାରିବିନି। ସେତେବେଳେ ଦେଖିବା ସେତେବେଳେ କଥା ଅଛି ତାପରେ ଯଦି ଆଉ କିଏ ଥିବେ ସେ ତାଙ୍କୁ କହିବି କରିବା ପାଇଁ ଏମିତି ଆଉ ଦେଖିବା।
ହୁଁ
କହିହବନି ଆଉ ଯୋଉଟା ଗୋଟେ ଘୃଣା ଆସିଯାଇଛି ଆଉ ଥରେ ଯୋଉଟା ଆସିଯାଇଛି ଆଉ ସେଇଟାକୁ ଯେତେ ମତେ ଇଏ କଲେ ବି ସେଇଟା ହେଇପାରିବନି।
ଉହୁଁ
ହୁଁ
ମୋତେ ବି ମୁଁ ମତେ ବି ସେଇଆ ସେମ୍ ମାନେ ଭେଜ ଉପରେ କିଛି ଆସିବନି। ମାନେ ରୋଷେଇ ରୋଷେଇରେ ଭେଜ ଉପରେ ଗୋଟିଏ ଜିନିଷ କରି ଆସିବ ସେଇଟା ଅଛି ଭାତ ନହେଲେ ରୁଟି ଏଇଟା ଭେଜରେ ଗଲା। ଉ ଉ ହଁ ମ୍ୟା ମ୍ୟାଗି ମ୍ୟାଗିରେ କଣ ଅଛି। ଉଁ ଗରମ ପାଣିରେ ଖାଲି ଗୋଳେଇ ଦେଲେ ସିଏ ତ ହେଇଗଲା ହଁ ସେ ଭେଜ ରେ ଯାଉଛି ଅବଶ୍ୟ। ଉୁଁ ମ୍ୟାଗୀ ଆସିବ।
ଭଜା ଭଜି ଭଜା ଭଜି କିଛି?
ନା, ନା, ନା, ନା, ନା, ନା
ନା ଜମା ନୁ ଆଉ କିନ୍ତୁ ଏତିକି ଗୋଟେ ଜିନିଷ କଣ ନନଭେଜ ରେ
ହୁଁ
ଯୋଉ ଜିନିଷ ରୋଷେଇ କରି ଆସେ
ହୁଁ
ଆଉ ଜିନିଷ ଟା ରୋଷେଇ କରି ନ ଆସୁଥିବ ବି ଦେଖିକି ହଉ କି କାହାଠୁ ଶୁଣିକି ହଉ କି ଜାଣିକି ହଉ ମୁଁ କରିଦେବି। ଭେଜରେ ହଁ ଭେଜରେ ତୁମେ ମାନେ ଯଦି ମୋ ହାତ ଧରିକି ବି ମୋତେ ରୋଷେଇ କରିଦେବ ନା ତଥାପି ମୁଁ କରିପାରିବିନି। କିନ୍ତୁ ନନଭେଜ ରେ ମତେ ଏମିତି ଗୋଟେଇଟମ କହିବ କି ଯେ ପୁରା ତମେ ମୁଁ ଯେଉଁଟ ଆଇଟମ ଜାନିନଥିବି ଶୁଣିନଥିବ ତୁ ଅନଲାଇନରେ ଦେଖିକି କିବ କି ଯେ ମୋର ଆଜି ଏଇ ଆଇଟମ ଟା ଖାଇବା ଇଚ୍ଛା ହେଉଛି ଗୋଟେ ହୁଁ ଭିତରୁ ଗୋଟେ କଣ କହିଲେ ଗୋଟେ କନଫିଡେନ୍ସ ପଳ ଯା କରିବି ନା ମୋର ବି ତ ଖାଇବାର ଅଛି। ଯେମିତି ହେଲେ ବି କରିଦେବେ ଭିଡିଓ ମୁଁ ଜାଣିନି ଭଲ ହେଇଥିବ ଖରାପ ହେଇଥ ସେଟା ଅଲଗ କଥା କିନ୍ତୁ ମୁଁ କରିଦେବି।
ଖାଇନା ମୁଁ ଖାଇବିନି ହେଟା ଆମେ ଭାବୁଛେ କି ହେ ମୁଁ ଖାଇବି ନା ତ ମୁଁ ବନେଇବି ହିଁ ହଁ
ଟା ରେଡି ହେଇ
ହଁ ହୁଁ ଆ ବେଶ ହଁ ବେଶ ତ କଣ ଭେଜ ଖାଇବ ମାନେ ଯିଏ ଯି ନନ ଭେଜ ଖାଇଲା ତ ଆମେ କଣ ଭେଜ୍ ଖାଇବା ମାନେମକୁ ବନେଇକୁ ପଡିବ।
ହ ଆଚ୍ଛା ମୋତେ ଗୋଟେ କଥା କୁହ ତୁମର ଯେଉଁ ଭେଜ୍ ନନଭେଜ୍ କଥା ଯାହାବି ଯେଉଁ କହୁଛ ।
ନେନା।
ଯଦି ତୁମକୁ ଏମିତି ଗୋଟେ ଅପ୍ସନ୍ ଦିଆଗଲା ମାନେ ଏମିତି ତୁମେ ଗୋଟେ ଜାଗାକୁ ଯାଇଛ ଖାଇବା ପାଇଁ ତ ଆଗରେ ଭେଜ ର ସବୁ ଆଇଟମ ଥୁଆ ହେଇଛି।
ହଁ।
କିନ୍ତୁ ତୁମେ ଯୋଉଟା ଖାଇପାରିବ ଗୋଟିଏ ହିଁ ଖାଇ ପାରିବ ତାହେଲେ ତୁମେ କୋଉ ଆଇଟମ ଟାକୁ ଚୁଜ କରିବ?
ମୁଁ ତ ସେମିତି ମୁ ମୁଁ
ତମକୁ ଏଇ ଅପସନ୍ ଟା ମିଳିବ କି ଯେ ହଁ ଭାତ ଅଛି, ରୁଟି ଅଛି, ନାନ୍ ଅଛି, ଏଁ ମ ପାରୁଟି ଅଛି, ସେଗୁଡାକୁ ତା ଭିତରେ ତମେ ଯୋଉଟା ହେଲେ ଗୋଟେ ଚୁଜ୍ କରିପାରିବ କିନ୍ତୁ ତା ସହିତ ତମେ ତରକାରୀ ହଉ କି ଭଜା ହଉ କି ଯାହା ବି ହଉ ସେଟା ଗୋଟେ ଚୁଜ୍ କରିବ, ତମେ କଣ ନବ?
ସେଇଟା ମୁଁ ସେଇଠି ଦେଖିଲେ ହିଁ ତ ଜାଣିପାରିବି ନାହିଁ କି ହଁ ହଁ ଏଇ ଏଇ ଜିନିଷଟା ଅଛି।
ସବୁ ସବୁ ଆଇଟମ ଅଛି, ଭେଜ ଉପରେ ସବୁ ଆଇଟମ୍ ଅଛି। ତୁମେ ଯେତିକି ଆଇଟମ୍ ଜାଣିଛ ସବୁଇଟମ୍ ଅଛି।
ଓହୋ ମାନେ ମତେ ଭାତ, ରୁଟି ହଉ, ନାନ ହଉ ଯାହାବ ହଉଛି
ହଁ ତା ଭିତରୁ ସେଥିରୁ ଗୋଟେ ଜିନିଷ ହଁ ସେଥିରୁ ବି ଗୋଟେ ଚୁଜ୍ କରିବାକୁ ପଡିବ।
ଏମିତି ହେଲେ ଭାତ ଗୋଟେ ଭିତରୁ ଧର। ହଁ ଅଭିଅସଲି ଭାତ ଡେଲି ଖାଉଛି। ରୁଟି ବି ତ ଖାଉଛି ଆ ନାନୁ ଟା ଥରେ ଖାଇଦବା, ମାନେ ମୁଁ ମୁଁ ଭାବିିକି କହୁଛି।
ହୁଁ।
ତ ନା ଆଉ ମସରୁମ ମସଲା ସବେଶଲି
ମସୁରୁମ ମସଲା।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
ତାହେଲେ ଏଇଟା ହଉଛି ମାନେ
ଭଲ ଲାଗେ ଆଉ।
ଅତ୍ୟଧିକ ଭଲ ଲାଗେ ଆଉ ଆଚ୍ଛା ଠିକ୍ ଅଛି। ଉହୁଁ ଆ ଭଲ।
ହୁଁ ଏୟା ଆଉ ହଁ।
ହୁଁ ମାମା ମାନେ ତମ ମା ବି ଯିଏ ସିଏ ବି ଭେଜ ନା?
ହୁଁ ହୁଁ ହୁଁ।
ଆଚ୍ଛା ଆଛା ହଉ ଠିକ୍ ଅଛି। ଛି ରଖୁଛି ପରେ କଥା ହବ ଆଉ ହୁଁ ହଉ।
ଠିକ୍ ସା ଉ।